ହଁ ଅଁ।
ହ୍ୟାଲୋ।
ହଁ କୁହ।
କଣ କରୁଚ? ହ୍ୟାଲୋ।
ଏଇ ବସିଛି।
ଆଚ୍ଛା।
ତମେ କଣ କରଛ?
ମୁଁ ବି ବସିଛି।
ଖାଇସାରିଲଣି?
ନା ଏବେ ଖାଇନି ନଅଟା ପରେ ଖାଇବି ତମେ?
ମୁଁ ଖାଇସାରିଲିଣୀ।
ଆଛା ଶୋଉଛ କେତେବେଳେ?
ଶୋଉଚୁ ସେଇ ଦଶଟା।
ଆଚ୍ଛା ଆଚ୍ଛା।
ତମେ?
ମୁଁ ବି ସେଇ ଦଷ୍ଟା ସାଢ଼େ ଦଶଟା ଏକ ଟା ପର୍ଯ୍ୟନ୍ତ ମୁଁ ଶୋଇଯାଏ ପରା।
ଆଉ ଉଠୁଛ କେତେବେଳେ ସକାଳେ?
ସକାଳେ ପାଞ୍ଚଟା। ଉଁ ମାନେ ପାଞ୍ଚଟା ପୂର୍ବରୁ ବି ଉଠିଯାଏ।
ସକାଳେ କଣ ତମର ରୁଟିନ୍?
ମାନେ ନମାଜ ପଢେ ମୁଁ ତାପରେ ନମାଜ ପଡିକି ମାନେ ବ୍ରସ୍ କରି କି ୱାଜୁ କରିକି ଆସିକି ନମାଜ ପଢିବା ପରେ ତାପରେ ଗାଧେଇ ବାଧେଇକି ଅ କିଛି ଖାଇକି ମୁଁ ଚାଏ ଇଏ ସେଣ୍ଟର। ନହେଲେ ଅନଲାଇନ ହୁଏତ କରେ। ଏମ୍ତି ହୁଁ।
ଆଉ କ କଣ ଖାଇବ ଆଜି?
ଆଜି ମାନେ ଅ ଗୋଟେ ବେଡେ ନା?
ହଁ।
ଆଜି କଣ ହେଇଥିଲା? ଆ ଡାଲି, ଚିକେନ୍ ବି ଥିଲା ଆଉ ଅ ଅଣ୍ଡା ତରକାରୀ ଆଉ ସାଲେଟ୍। ଉଁ
ତମର ଆଜି ଖାଅ ଆଇଁଷ?
ହଁ।
ଓହୋ।
ତମେ ଖାଅନି?
ନା ଆମର ଖା ଖାଉ କିନ୍ତୁ ଆଜି ଡେ ରେ ଖାଉନା।
ଆଚ୍ଛା-ଆଚ୍ଛା। କଣ ଖାଇଥିଲ?
ସନ୍ଧ୍ୟାବେଳେ ବରା, ତରକାରୀ।
ଆଚ୍ଛା।
ଆଉ ମେସେଜ୍ ଦେଖ ରାତିରେ କଣ ଖାଇବା ହେଇଚି?
ଓହୋ, ହଁ। ଆଚ୍ଛା। ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି?
ଭଲ ଅଛନ୍ତି।
ଆଚ୍ଛା।
କଣ କରୁଛନ୍ତି ସବୁ?
ଏଇଠି ସବୁ ବସିଚନ୍ତି ଠିଆ ହେଇଚନ୍ତି।
ହୁଁ-ହୁଁ-ହୁଁ ଆଚ୍ଛା।
ଆଉ ଆଜି କ୍ଲାସ୍ ଥିଲା ନା?
ହୁଁ କ୍ଲାସ୍ ଥିଲା। ଆଜି ମୁଁ କ୍ଲାସ୍ କରିକି ତାପରେ ଅ ଡାଇରେକ୍ଟ ଗଲି ସୁଜନପୁର, ସୁଜନପୁରରୁ ଗୁପଚୁପ୍ ଖାଇକି ଘରକୁ ଆସିଛି ଆଜି। ମାନେ ସେଇ ବସ୍ ରୁ ପଡେଇ ଯାଇଥିଲି ସୁଜନପୁର। ତାପରେ ଗୋଟେ ମାନେ ସାଙ୍ଗର ଦେଖା କରିକି ଆଇଲିି ଘରକୁ।
ଆଜି କଣ କ୍ଲାସ୍ ହେଇଚି?
ଆଜି ଆ କୋଉଠି ମାନେ ସେଣ୍ଟରରେ?
ହଁ।
ଏକ୍ସେଲ୍ ର। ଏକ୍ସେଲ୍ ର ଫର୍ମୁଲା ହୁଁ।
ତମେ କୋଚିଙ୍ଗ ବି ନଉଚ?
ନା ମୁଁ କୋଚିଙ୍ଗ ହଉନି।
କଲେଜ୍
ହଁ।
କଲେଜ୍ ଯାଉଚ ସେଣ୍ଟର ଯାଉଚ?
ହୁଁ।
ଓହୋ।
ଉଁ ହୁଁ।
ଆଉ?
ତ ମାନେ ଗୁପଚୁପ୍ ଖାଇବା ପାଇଁ ଯାଏ ଏତେ ଦିନ ପରେ କେତେ ମସ୍ତ ଆଜି ସେଅଙ୍କଲ୍ ଗୁପଚୁପ୍
ଓହୋ ଆଉ ଖାଇବାକୁ ଇଚ୍ଛା ହଉଥିଲାନା?
ନେଇ ମୁଁ
ଆରେ ତମ ଭଏସ୍ ଶୁବୁନି।
ହାଲୋ।
ହଁ ହଁ କୁହ ଶୁଭିଲା।
ଏବେ ଆସିଲା?
ହଁ।
ମାନେ ମାନେ ଏତେ ଦିନପରେ ଆଜି ଗୁପଚୁପ୍ ଖାଇଚିନା ମାନେ ବହୁତ୍ ଦିନ ପରେ ମୁଁ କୁଆକ୍ଷିଆରେ ଖାଇପାରେହିନି। ଟାଇମ୍ ହେଇଯାଉଚି ବସର ସେଇତିପାଇଁ ଆଜି ପୁରା ମାନେ ସେଇ ବସରୁ ବ ମାନେ ଅ ସୁଜନପୁର ଯାଇକି ଖାଇକି ଆସିଲି।
ଓହୋ।
ହୁଁ।
ପାର୍ସଲବି ନେଇ ଆସିଲନି ଆଉ ଥରେ ଘରେ ଖାଇ ଦେଇଥାନ୍ତ?
ମାନେ ଗୋଟେ ବେଳେ ଖାଇକି ଆସିଚି ମମି ଫେର୍ ଘରେ ଯଦି ନଖାଇବି ଫେରେ ପାର୍ଟି କରିବେନା। ସେଇପାଇଁ ହୁଁ।
ଆଉ?
ଆଉ ସବୁ ଭଲ ତମେ କୁହ?
ସିଷ୍ଟର କଁ କରୁଚନ୍ତି?
ହୁଁ। ଘରେ। ମୋ ସିଷ୍ଟର। ସବୁ ମାନେ ମୋ ବାପା ଯାଇଛନ୍ତି ବାହାରକୁ ଆଉ ଆଉ ମାନେ ମମି ବସିଛନ୍ତି ସେଇଠି ଅ ମାନେ ଭୋଉଣୀବି ସେଠି କଥା ହଉଚି ବସିକି।
ଉଁ ହୁଁ।
ହୁଁ।
ଆଉ ତମର
ଉଁ
କଣ ତମର ସବୁ ଫଳମୂଳ ଅଛି?
ଫଳ ଘରେ?
ହଁ ମର୍ଣିିଂରେ କଁ ଫଳ ସବୁ ଖାଅ?
ଆ ବନିଂରେ ସଦାବେଳେେ ସେପ ଥାଏ ଆପଲ। ଆଉ ସେଇଟା ହଁ ବେଶୀ ଥାଏ। ମୁଁ ଖାଏନି ସେଇଟା ମତେ ଭଲ ଲାଗିନି ବେଶୀ। ଆଉ ହିଏ ଯଉ ନିମ୍ବୁ ଥାଏ ମତେ ସେ ଦି ନେମ୍ବୁ ପାଣି। ହଁ, ମୁଁ ପିଏ। ହୁଁ, ମତେ ସେଇଟା ବହୁତ ଭଲ ଲାଗେ। ମୋର ପୁରା ଫେଭରେଟ। ଫ୍ରିଜ ରେ ଥାଏ ନିମ୍ବୁ ମୁଁ ବହୁତ ପିଏ। ମତେ ବହୁତ ଭଲ ଲାଗେ। ତମେ ପିଅ?
ହଁ।
ମୋତେ ମାନେ ଚିନି ଆ ନିମ୍ବୁ ଆଉ ଟିକେ ମାନେ ଲୁଣ ଦେଇକି ଭଲ ଲାଗେ ଆଉ। ସେଥିରେ ଜଲଜିରା ପକେଇଦେଲେ ଆହୁରି ଭଲ ଲାଗେ। ଏମତି
ଭଲ ଆଉ।
ହୁଁ।
ଆଉ ଟ୍ରେନ ରେ କେବେ କୁଆଡେ ଯାଇଛ ନାଇଁ ଟ୍ରେନରେ ବସିଚ ନା ଟ୍ରେନ ରେ?
ହୁଁ ହୁଁ, ମାନେ ଆମ ମୁଁ ଫାଷ୍ଟ ଯାଇଥିଲି ମହାରାଷ୍ଟ୍ର। ମୋ ବଡ ମମି ସେଠି ରୁହନ୍ତି। ତୋ ହଁ, ମୁଁ ଫାଷ୍ଟ ଟାଇମ ସେଥିରେ ବ ଟ୍ରେନରେ ବସିିଚି।
ଟ୍ରେନରେ ବସିବାକୁ ଭଲ ଲାଗେ?
ଉଁ? ହ୍ୟାଲୋ।
ଟ୍ରେନ ରେ ବସିବାକୁ ଭଲ ଲାଗେ?
ହୁଁ, ସେମିତି ଆଉ। ମାନେ ସେ ଯୋଉ ଏ ମାନେ ସେ ଆବାଜ ହୁଏ ନା ସେଇଟା ମତେ ଜମା ଭଲ ଲାଗେନି।
ଆବାସ
ମାନେ ସେ ସାଉଣ୍ଡ ଯୋଉ ହୁଏ, ଟ୍ରେନର।
ହର୍ନ ଟା।
ହଁ, ଧର୍ଡ ଧର୍ଡ ଏମିତି ଫିର୍ ସାଉଣ୍ଡ ବି ଆଉ ହର୍ନ, ଫର୍ନ ଏମତି ଆଉ। ସେମତି କିଛି ଶୋଇ ଶୋଇକି ଯାଉ ଆଉ। ହୁଁ।
ଆଉ ବସ୍ ଭଲ ଲାଗେନା, ବସ୍ ରେ ଯିବାକୁ?
ଉଁ? ହ୍ୟାଲୋ।
ହଁ, ବସ୍ ରେ ଯିବାକୁ ଭଲ ଲାଗେନା?
ହୁଁ। ବସ ରେ ତ ସଦାବେଳେ ସବୁ କଲେଜ, ଫଲେଜ ସବୁ ଜାଗା ଏମତି ଯାଏ।
ତମର ଭଲ ସାଙ୍ଗ କିଏ?
ମୋର? ଅ ମୁଁ ଚୁ ଯାହା ସହିତ ମାନେ ତମେ ଦେଖି ଛ, ମୁଁ ଯାହା ସହିତ ରୁହେ? ଯାଏନି ସେଣ୍ଟର୍ ଯେତେବେଳେେ।
ଓହୋ।
ହୁଁ ତମେ କେବେ ଦେଖିଛ, ମତେ ସେଣ୍ଟରରେ?
ନା। ଦେଖିନି।
ଓହୋ ତମେ ବି ଯାଉଛେ ନା?
ହଁ।
ହୁଁ ହୁଁ। ଆଛା। ଗୋଟେ ହିଁ ଅଛି ବେଷ୍ଟ ଫ୍ରେଣ୍ଡ।
ଓହୋ।
ହୁଁ। ଆମେ ଯୋଉଠିବି ଯିବୁ ମାନେ ଆମେ ଦିଜଣ ଏମିତି।
ହଁ ହଁ।
ହୁଁ।